ହ୍ୟାଲୋ। ହାଲୋ।
ହ୍ୟାଲୋ।
ହଁ।
କଣ କରୁଛନ୍ତି?
ହୁଁ ବସିଛି। ଆପଣ କଣ କରୁଛନ୍ତି?
ମୁଁ ହେଲେ ବି ଏମିତି ବସିଥିଲି ଆଉ। ଆଉ ଦେହ ଭଲ ଅଛି।
ହଁ।
ଆଉ ଆଜିର ଟ୍ରାଫିକ୍ ଉପୁରୁକୁ ଯିବା।
ହଁ।
ଆଜିର ଟପିକ ହଉଛି ଡ୍ରିମ। ତମ ମାନେ ତମର ଡ୍ରିମ କଣ ସ୍ଵପ୍ନ କଣ ଅଛି? ସେ ବିଷୟରେ କଥା ହବା। ତମ ଡ୍ରିମ୍ କଣ ଅଛି କହିଲେ?
ମୋର ତ ଡ୍ରିମ୍ ଥିଲା କ୍ରିକେଟ୍।
କ୍ରିକେଟେ। ଓ ହୋ।
ଆପଣଙ୍କର ଡ୍ରିମ୍?
ମୋର ଡ୍ରିମ୍ ଅଛି ଗମେଣ୍ଟ ଜବ୍।
ଗମେଣ୍ଟ ଜବ୍।
ହୁଁ।
ମାନେ ଗେମ୍ ରେ କିଛି ତୋମର ଡ୍ରିମ୍ ନାହିଁ?
ନୋ ନୋ ଗେମ୍ ରେ ସେମିତି କିଛି ନାଇ।
ଆପଣ ଆପଣଙ୍କ ଡ୍ରିମ୍ ଉପରେ କେତେ ମାନେ ନିର୍ଭର ଅଛନ୍ତି?
ମୁଁ ମୋର ମୋ ଉପରେ ହଣ୍ଡ୍ରେଡ ପର୍ସେଣ୍ଟ ଅଛି। ଆପଣ?
ହୁଁ ଆମର ତ ମୋର ମେ ଡ୍ରିମ ମୋର ଥିଲା ତ କ୍ରିକେଟ ହିଁ।
ହୁଁ।
ପରିବାର ସପୋର୍ଟ ନ ମିଳିବାରୁ କ୍ରିକେଟ୍ ମୁଁ ଛାଡିବାକୁ ପଡିଲା।
ହୁଁ ହୁଁ। ଡ୍ରିମରେ ଡ୍ରିମରେ ଏମିତି ହିଁ ହୁଏ ଯଦି ପରିବାର ନ ସପୋର୍ଟ ମିଳେ। ହଁ ସେତେବେଳେ ଡ୍ରିମ ଟା ଫୁଲଫିଲ୍ ହୁଏନି। କାହାର ନା କାହାର ଗୋଟେ ସପୋର୍ଟ ଦରକାର ପରିବାରରୁୁ। ଆଉ କେହି ତ ସପୋର୍ଟ କରନ୍ତିନି।
ଆପଣଙ୍କୁ ମିଳୁଛି ସପୋର୍ଟ?
ମତେ ହଁ ଗଭର୍ଣ୍ଣମେଣ୍ଟ ଜବ ପାଇଁ ମିଳିବନି କଣ ପାଇଁ ଘରେ।
ହଁ।
କେତେ ଜଣ ଏନି ଥାଆନ୍ତି କ୍ରିକେଟ ରେ ସପୋର୍ଟ କରନ୍ତି। ବେଶୀ ନଥାନ୍ତି ଯେ କ୍ରିକେଟ ସପୋର୍ଟ କରିବାକୁ। ଗଭର୍ଣ୍ଣମେଣ୍ଟ ଜବ ରେ କଣ ଅଛି ନା ସେଇଟା ଗଭର୍ଣମେଣ୍ଟ ଜବ ଟା। ସେଥିପାଇଁ ଘରେ ସମସ୍ତେ ସପୋର୍ଟ କରନ୍ତି।
ଏଇଟା କଣ ଗେମ୍ କହିକିରି କେହି ବି ସପୋର୍ଟ କରନ୍ତିନି।
ହେଲେ ହେଲେ ବି ହୁଁ ହେଲେ ବି ହେଇ ଚନ୍ତିନା କ୍ରିକେଟର ଆଉ
ହଁ। ଯାହା ପରିବାର ତାକୁ ସପୋର୍ଟ କଲେ ହିଁ ସେ ଆଗକୁ ଯାଇପାରିବ ନା।
ହୁଁ ସେଇଟା ମଧ୍ୟ ସତ କଥା। ଆଉ ଆଉ ଏଇଟା ଛାଡିଲେ ଆଉ କଣ ନହେଲେ ଅଛି ମାନେ ତମର ତ ଏଇଟା ଫୁଲ ଫିଲି ହେଲାନି ଆଉ କଣ ଡ୍ରିମ ରଖିଛ?
ଏବେ ତ ଏବେ ତ ଡିପ୍ଲୋମା କରୁଛି। ଡିପ୍ଲୋମ ର ଇଲେକ୍ଟ୍ରିକ ଇଞ୍ଜିନିୟରିଂ କରିବି କି ଆଉ।
ଓ ହୋ।
ହ
ଇଞ୍ଜିନିୟରିଂ କରିବେ ନାଇଁ କି?
ହଁ।
ଆପଣଙ୍କର ଜବ ହେଲେ ଆପଣଙ୍କର କଣ ସ୍ୱପ୍ନ ଅଛି? ମାନେ କଣ କରିବେ, ପରିବା ମାନେ, ଘର ପାଇଁ କଣ କରିବେ, ନିଜ ପାଇଁ କଣ କରିବେ? ସେମିତି କଣ ଅଛି ନା କିଛି ନାହିଁ ସେମିତି।
ଅଛି ନା ଘର ପାଇଁ ବହୁତ କିଛି କରିବି ମାନେ ଘରକୁ ଆମର ବହୁତ ଡେଭଲପ କରି ଭାବୁଥିଲି ଆମ ଘରକୁ।
ଓହୋ ଘର ଆଉ ଥରେ ବନେଇବେ।
ହଁ।
ହୁଁ ଆଉ ନିଜ ପାଇଁ କିଛି ଭାବିଛ ନା ଭାବି ନାହାନ୍ତି?
ନିଜ ପାଇଁ ସେମିତି କିଛି ନୁହଁ ମାନେ ଘର ପାଇଁ ବହୁତ
ଅ ହ ହେଲେ ଫାଷ୍ଟ ଟାର୍ଗେଟ ଆପଣଙ୍କର ଘର ବନେଇବେ କେମିତି ଯଦି ତମର ଇନ କମ୍ ହେଲା
ହଁ ଯେତେବେଳେ ଇନ ମିଳିଲା ମାନେ- ଇନ କମ୍ ସାଲେରୀ ମିଳିଲା ତ ଘର ଉପରେ ହିଁ ଇ - ଖର୍ଚ୍ଚ କରିବି ମୁଁ - ହଣ୍ଡ୍ରେଡ ପରସେଣ୍ଟ ନ ହେଲେ ସେଭେଣ୍ଟି ପରସେଣ୍ଟ ଘର ଉପରେ ହିଁ ଲଗେଇବି
ହଁ - ଆଉ ଥାର୍ଟି ପରସେଣ୍ଟ ନିଜ ଉପରେ ଆଉ -
ନିଜ ଉପରେ ଏମିତି- ଆଉ କୁଆଡେ କୁଆଡେ ଲାଗିବ ଆଉ
ହଁ ହଁ - ହଁ ଆଉ କଣ କହୁଥିଲେ?
ମି - ଆପଣ କଣ କରିବେ?
ମୋର ତ ସେମିତି ଗମେଣ୍ଟ ଜବ ଯଦି ମିଳିଲା ହେଲେ ଗମେଣ୍ଟ ଜବ ମିଳିଲା ଓ ଯଦି ମୋର ଫାଷ୍ଟ ଇନକମ୍ ତ ମୁଁ ଫାଷ୍ଟ ମୋ ଦିଟା ଦି ଦିଙ୍କି ଦେବି। ମୁଁ ଆଗରୁ ଭାବି ଦେଇଚି କାହିଁକି ନା ମୋ ଦିି ମୋର ଦିଟା ଦିଦି ଅଧିକ ସପୋର୍ଟ କରିଚନ୍ତି ମତେ।
ହଁ।
ତାପରେ ସେକେଣ୍ଡ ରେ ଗଲେ ମ୍ ପାପାଙ୍କୁ ଦେବି।
ହଁ।
ଟା ହେଇଚି କାହିଁକିନା ସମସ୍ତେ ଫାଷ୍ଟ ପ୍ରାଇଭେଟି ପ୍ରାଇଭେସୀ ମା ବାପା ପା ଙ୍କୁ ଦିଅନ୍ତି ବଟ ମୁଁ ମୁଁ ମୋ ଦିଟା ଦିଦି କି ଦେଇଚି। କାହିଁକିନା ମୋ ଦିଦି ଦିଟା ମତେ ଅଧିକ ସପୋର୍ଟ କରୁଚନ୍ତି। ପାଠ ପଢାରେ ମଧ୍ୟ ସପୋର୍ଟ କରୁଚନ୍ତି ଅଧିକ ମେଣ୍ଟାଲି ଏଟାରେ ମେଣ୍ଟାଲି ୱେରେ ହେଲେ ମତେ ଅଧିକ ସପୋର୍ଟ କରୁଚନ୍ତି। ସେଥିପାଇଁ ମୋର ଫାଷ୍ଟ ଇନକମ୍ ହେଲେ ମୁଁ ଦି ଦିଦିକି ଫାଷ୍ଟ ଇନକମ୍ ର ପଇସା ଯେତିକି ଯାହା ହବ ସେତିିକି ଦେବି ତାପରେ ଏ ଘରକୁ ଦେବି। ଭାବିଛି ସେଇଟା ମୋର ସ୍ୱପ୍ନ ଅଛି ମୋର ସ୍ୱପ୍ନ ଯେ ମୁଁ ଫା ମାନେ ରେଲୱେ ନହଲେ ତ ବ୍ୟାଙ୍କିଙ୍ଗ ଲାଇନ୍ ରେ ଯିବାରଅଛି। ଦେଖିବା କଣ ହଉଚି ଏକ୍ଜାମ ତ ଆସିଲେ ଦବା। ଏବେ ତ ବହୁତ ଏକ୍ଜାମ୍ ବାହାରୁଚି ନା ଗଭମେଣ୍ଟ ର।
ହଁ। ମାନେ ଆପଣଙ୍କର ପିଲାଦିନେ ମାନେ ସ୍କୁଲ ଟାଇମ୍ ରେ ଡ୍ରୀମ୍ କଣ ଥିଲା ସେତବେଳେକୁ?
ଡ୍ରିମ ଥିଲା ତ ମୋର ଆର୍ମି ହବାର ଡ୍ରିମ ଥିଲା ମୋର ବଡ଼ ଭାଇ ଗୋଟେ ଅଛି। ଆର୍ମିରେ ଦି ଭାଇ ଅଛନ୍ତି ମୋର ଆର୍ମିରେ। ସେମାନେ ହିଁ କହିଥିଲେ ଆ ଭଲ ପାଠ ପଢ଼େ ଭଲ ତା ପରେ ଆର୍ମିରେ ଯିବୁ। ରନିଂ ସକାଳୁ ଉଠିକି ଯା ହାର୍ଡ ୱାର୍କ କରେ। କହିଥିଲେ ତେଣୁ ଇଚ୍ଛା ଥିଲା ମୋର ଆର୍ମିରେ ଯିବାକୁ ତାପରେ ଯେତେ ବଡ଼ ହେଲେ ହେଲେ ମାଇଣ୍ଡ ଟା ଟିକେ ଡାଇଭର୍ଟ ହଉଚି।
ହଁ।
ସେଥିପାଇଁ ସେ ଅନୁସାରେ ମୋର ମାଇଣ୍ଡ ଟା ଡାଇଭର୍ଟ ହେଲା ଆଉ ଗମେଣ୍ଟ ଜବ ପ୍ରତି ଆଉ। ସେଇଟା ହେବେ ସେଇଟା ବି ଅଛି ହେଲେ ହେଲେ ବି ଟିକେ ଇଚ୍ଛା ହଉନି ଆଉ ସେଟାରେ ଜଏନ୍ କରିବାକୁ ଆଉ। ଆପଣଙ୍କର ଡ୍ରିମ କଣ ମାନେ କୋଉ କୋଉ ଜାଗାକୁ ଯିବେ ବୋଲି ଆପଣଙ୍କ ଡ୍ରିମ୍ ଅଛି। ବୁଲିବା ପାଇଁ ପ୍ଲେସ୍ ପ୍ଲେସ୍।
ପ୍ଲେସ୍ ପ୍ଲେସ୍ ତ ମୋର ଦାରିଙ୍ଗବାଡି।
ଦାରିଙ୍ଗବାଡ଼ି।
ହଁ ସେକେଣ୍ଡରେ
ସେକେଣ୍ଡ ସେକେଣ୍ଡ କାଶ୍ମୀର ଯିବେ ନାଇଁ କି ଆପଣ?
ନାଇଁ ନାଇଁ ସରି ଥାଇଲାଣ୍ଡ।
ଓ ହୋ।
ଆପଣ
ମୋର ତ ଅଛି ଫାଷ୍ଟ ମୋର ଚାରି ଧାମ ବୁଲିବି। ଚାରିଧାମ ହୁଁ। ତାପରେ ଆଉ କୁଆଡେ ଯିବା ଆଉ ଦେଖିବା ସେଇଟା। ଚାରି ଧାମରୁ ତ ଗୋଟେ ଧାମ ଯାଇକି ଆସି ସାରିଛି ହେଲେ ହେଲେ ବି ସେତବେଳ ବୁଲିଲାଳୁ ହେଲେ ଏଇ ଚା ଚାରଟା ଧାମ ବୁଲଦେବି ଭାବିଛି। ଥାଇଲାଣ୍ଡ ରେ ଯାଇ କଣ କରିବେ?
ଥାଇଲାଣ୍ଡ ଏମିତି ସମସ୍ତେ କହୁଛନ୍ତି ବୁଲିବା ଜାଗା ଗୋଟେ ଭଲ। ତ ଥାଇଲଣ୍ଡ
ହୁଁ।
ମତେ ବରଫ ଜାଗାକୁ ଯିବାକୁ ବହୁତ ପସନ୍ଦ। ଚାରିଧାମ ଚାରିଧାମ ତ ମାନେ ବୃଦ୍ଧ ବାଳରେ ବୁଲିବା।
ବୃଦ୍ଧ କାଳରେ ବୁଲିଲେ କଣ କିଛି ନାହିଁ ବୃଦ୍ଧ କାଳରେ ପୁଅ ପୁଅ ମାନେ ପୁଅ ଝିଅ ନେବେ କି ନ ନେବେ ସେଥିପାଇଁ ୟଙ୍ଗ ସମୟରେ ଯାଇକିରି ବୁଲିକି ପଳେଇ ଆସ। ସେତେବେଳେ ଗଲେ ହେଲେ ବି ଚଳିବ ନ ଗଲେ ହେଲେ ବି ଚଳିବ।
ହଁ ଏଇଟା ବି ଗୋଟେ ଠିକ କଥା।
ଏବେର ତ ଯୁଗ ଯ ଆମେ ଜାଣିଛ କେମି କାର ସେଥିପାଇଁ କାହା ଉପରେ କେବେ ଡିପେଣ୍ଡ କରିବନି। ନିଜେ ବି ଗଲ ବୁଲିକି ଆସିଲ। ଆଉ ତମେ କୋଉ କୋଉ ଜାଗା ନ ବୁଲିଛ କହିଲ?
ମାନେ କୋଉ ମାନେ ପ୍ରସିଦ୍ଧ ଜାଗା ନା ଏମିତି
ହଁ ପ୍ରସିଦ୍ଧ ଜାଗା ମାନେ ତମେ କୋଉଠି କୋଉଠିିକି ଯାଇଛ ବୁଲିତେ?
ଯାଇଛି ମାନେ ଯାଇଛି ତ ବଡ ମାନେ ବେସିକାଲି ପୁରୀ ଯାଇଛି ଭୁବନେଶ୍ଵର ଆଉ ଇଆଡେ ଗଲେ ଆଉ ବରହମପୁର। ଆଉ
ବ୍ରହ୍ମପୁରରେ କଣ ଫେମସ ଜାଗା ଅଛି?
ହଁ ବ୍ରହ୍ମପୁରରେ ବହୁତ ଫେମସ ଜାଗା ଅଛି ଏଇ ମାନେ ଏମିତି କହିବ ତ ଅଛି ଗୋଟେ ଷ୍ଟାଡିୟମ ଅଛି କ୍ରିକେଟ ଷ୍ଟାଡିୟମ ନା ନା ବିଜୁ ହଁ ହଁ ସରି ସରି ବିଜୁ ପଟ୍ଟନାୟକ।
ହୁଁ।
ତାପରେ ଅଛି ତାପରେ ବରହମ ବରହମପୁରରେ ଅଛି କଣ ଯେ ଗୋଟେ ଏଟା ଅଛି କଣ କହିଲ ଏରୋପ ପ୍ଲେନ ମାନେ ଯୋଉ କଣ ରଙ୍ଗ ରଙ୍ଗେଇଲୁଣ୍ଡା ରଙ୍ଗେଇଲୁଣ୍ଡା। ରଙ୍ଗ ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ହଁ ସେଇଟା ଗୋଟେ ପ୍ରସିଦ୍ଧ। ଆଉ ଗୋଟେ ଗୋପାଳପୁର।
ଗୋପାଳପୁର ହଁ। ଏବେ ନିୟୁ ନିୟୁ ବାହାରୁଛି ଜାଗା ଯାକ।
ହଁ ଆର୍ଯ୍ୟାପଲ୍ଲୀ ସି ବିଚ ସୋନପୁର ସି ବିଚ
ହୁଁ ତାପରେ ସେଭେନ ୱାଣ୍ଡରସ ହେଲେ ଅଛିି ବା
ହଁ ହଁ ସେଇଟା ଛତ୍ରପୁରରେ ଯିବା ଯାଉଛି।
ହଁ। ଆଉ ହୋଟେଲ ଗୁଡାକ ମଧ୍ୟ କାଫେ ଗୁଡାକ ମଧ୍ୟ ହେଲେ ବାହାରିଛି ନୂଆ ନୂଆ।
କାଫେ ତ ବହୁତ କାଫେ ଅଛି। ହୋଟେଲ ବି ଏବେ ନୂଆ ନୂଆରେ ବହୁତ ବାହାରିଛି ହଁ ଥ୍ୟାଙ୍କୟୁ। ଦ